ହାଲୋ।
ଆଜ୍ଞା ଶୁଭରାତ୍ରୀ ମ୍ୟାଡ଼ାମ।
ଆପଣଙ୍କୁ ବି ଶୁଭରାତ୍ରି।
କଣ ଆପଣଙ୍କୁ ଜୋରରେ ଖାସ ଥଣ୍ଡା ହେଇଗଲା ନା କଣ ପୁଣି ଆଉ ଥରେ?
ହ୍ୟାଲୋ।
ମୁଁ କହିଲେ ଆପଣଙ୍କୁ ଜୋରରେ ଫୁଣି ଖାସ ଥଣ୍ଡା ହେଇଗଲା ନା କଣ?
ହେ ହଉ ସମସ୍ତଙ୍କର କମୁଚି ମେଡିସିନ ଖାଇଲା ପରେ ମୋର କିନ୍ତୁ ଅଧିକ ବଢି ଚାଲିଚି। କାହିଁକି ନା ମୁଁ ମେଡିସିନ ଖାଉନି କେବଳ ଅ ଘରେ କାଢା ବନେଇକି ପିଉଚି। ଆଉ ମାନେ ଗରମ ଜିନିଷ ସବୁ ଖାଲି ଖାଇବାକୁ ଦଉଚନ୍ତି ମୋ ମୋତେ ଟିକି ମେଡିସିନ ଫେଡିସିନ ଟିକେ ଭଲ ଲାଗେନି।
ନା ଭଲ ଭଲ କିନ୍ତୁ ଭଲ ସେଗୁଡ଼ାକ ମାନେ ଘରୋଇ ଉପଚାର କରିବା ଦ୍ୱାରା ଜଲ୍ଦି ମଧ୍ୟ ଭଲ ହେଇଥାଏ କଣ କହିଲେ ମେଡିସିନ ଖାଇଲେ ଆପଣ ଯୋଉ ଶୁଣିଥିବେ ଗୋଟେ ଶବ୍ଦ ଅଛି ଲାଞ୍ଚୁଆ ହୋଇଥାଏ, ମାନେ ପୁଣି ଯଦି କେତେବେଳେ ପୁଣି ପାଣି ପଡିବ କି କଣ ହବ ସେଇଟା ପୁଣି ବଢିଯିବ।
ଆଁ ସତ କଥା ହେଲା ଆଁ ଗୋଟେ ଆଣିଥିଲେ ମାନେ ଟାବଲେଟ୍ ଟେ ତ ସେଟା କଣ ମୁଁ ଠିକରେ ପଢିନି କୋଉଟା ବୋଲି ଆଁ ପୁରା ଏତେ ବଡଟେ ହେଇଥିଲା ଦେଖିକି ମତେ ଅଧିକ ଜ୍ୱର ଆସିଲା ହେରି ମୁଁ କ ଥୋଇଦେଲି ହିଁ ହିଁ ହିଁ ତ ତାପରଠୁ ତ ମୁଁ ମୁଁ ଆଉ କହିଲି ନାଇଁ ମୋର ଦରକାର ନାଇଁ ମୁଁ ଏ ଏଗୁଡା ହିଁ ଖାଇକି ମୋର ମୁଁ ଭଲ ହେଇଯିବି। ଦୀପନ ତ ଭଲ ହେଇନି କାହିଁକିନା ବର୍ଷା ଆଜି ସ ମାନେ କାଲି ରାତିରୁ ଆଜି ପର୍ଯ୍ୟନ୍ତ ବାସ୍ ଚାଲିଛି ମାନେ ଟୋଟାଲ ଥରେ ବି କମିନି।
ହଁ ନାଇଁ ଏଇଟା ପାକ ପରିବର୍ତ୍ତନ ହେଉଛି ନାଁ ଏବେ ଯେମିତି ଆପଣ ଜାଣିଥିବେ ଏଲିନ୍ ପ୍ରଭାବରେ ଆମର ପୁରା ଗରମର ଗ୍ରୀଷ୍ମ ଗ୍ରୀଷ୍ମ ପ୍ରଭାବ ପୁରା ଜାରି ରହିଥିଲା।
ହଁ ହଁ ହଁ।
ଏବେ ତ ଏଇ ମୌସୁମୀ ବାୟୁ ଆସିଲା ମୌସୁମୀ ବାୟୁ ଆସିଲା ଫଳରେ ଅସମାନତା ଅଛି ଆପଣ ଯେମିତି କହିଲେ ଆପଣଙ୍କ ଆଡେ କାଲି ଠୁ ବର୍ଷା ହଉଛି ଆଉ ଆଜି ଯାଏଁ ଛାଡିନି ଆମର ସେମିତି ପର ଦିନ ହଉଥିଲା ପର ଦିନ ବର୍ଷା ରାତି ଯାକ ହେଲା ଦିନ ଯାକ ହେଲା। ତାପରେ ରା ପୁଣି ଆଜି ସକାଳ ଯାଏଁ ଚାଲିଥିଲା ଆଜି ସକାଳୁ ଟିକେ ପାଗଟା ଦେ ମାନେ ଗୋଟେ ଦିଟା ବେଳୁ। ତ ପାଗ ଟା ଟିକେ ଭଲ ଦେଇଛି ମାନେ ବର୍ଷା ଟିକେ ଛାଡି ଯାଇଛି। ଆଉ ଟିକେ ଥଣ୍ଡା ମଧ୍ୟ ଅଛି କିନ୍ତୁ ମଝିରେ ବର୍ଷା ଟିକେ ଟିକେ ରିପି ରିପି ହଉଛି। ମାନେ ପୁରା କହିବାକୁ ଗଲେ ଛାଡି ଯାଇନି ଆଉ ଏଇ ପାଗରେ ଯାହା ହେଲେ ଓ ତାହେଲେ ବି କି ଭିଜିଲେ ମଧ୍ୟ ମାନେ କଣ ବର୍ଷ ହେଇଯିବ ଥଣ୍ଡା ତ ଲାଗିବ ଯେମିତି ହେଲେ ବି।
ଆ ହଁ ତାପରେ ଆମର ଏଠି କଣ ହଉଛି ନା ଘର ଗୁଡା ତାଙ୍କର। ଅ ଆଗ ପଛ ଆଗ ପଛ ହେଇ କରିଛନ୍ତି ମାନେ ଏକା ବେଳେ ଘର ବନେଇ ନାହାନ୍ତି। ଶାଶୁଘର। ତ ଫାର୍ଷ୍ଟ ଯୋଉ ଦିଟା ରୁମ କରିଥିଲେ ତାପରେ ସେପଟ ସିଡି। ଘର ସିଆଡୁ ଗୋଟେ କଲେ ତାପରେ ରୋଷେଇ ଘର କଲେ ତାପରେ ଆଗ ପଟେ ହଲ ବାହାର କଲେ। ଏମିତି କରିଛନ୍ତି ସବୁ ଯାକ ଜଏଣ୍ଟ ହେଇଛି ଛାତ ଗୁଡା। ମାନେ ଘରେ ପା ପାଣି ଉଁ ମୋ ଭାବୁ ଚି ଚାଳ ଘରେ ବି ଏମିତି ସେମାନେ ହଇରାଣ ହଉନାହାନ୍ତିି କି ଯେମିତି ଆମେ ଛାତ ଘରେ ରହିକି ହଇରାଣ ହଉଛୁ।
ଏ ଏ ସେମିତି କିଛି ନାହିଁ କଣ ନା ସେଅସ ମାନେ ଯଦି ଆପଣ ହଇରାଣ ନହେବେ। ତାହେଲେ ସୁବିଧା ଟାକୁ ମଧ୍ୟ ଦେଖିପାରିବେ ନାହିଁ। ସେ ସ ହଇରାଣ ସୁବିଧା ଏଇଗୁଡାକ ମାନେ ଗୋଟେ ପ୍ର କୃତିର ନିୟମ ଗୋଟେ ପ୍ରକୃତିର ଚକ୍ର ଭଳିଆ ଚାଲିଛି।
ହୁଁ ତାପରେ ଆଉ ଗୋଟେ ଜିନିଷ କହୁଛି ଯେହେ ତୁ ଶାଶୁ ଘରେ ଅଛି ତ ସବୁ ଜିନିଷ କରିବା ବେଳୁ ପାଣିରେ ଲାଗିବାକୁ ପଡୁଛି। ଅଧିକାଂଶ ପାଣି ତା ସେ ପାଣିରେ ଲାଗି ଲାଗି ହିଁ ଅଧିକ ହେଇଯାଉଛି।
ତ ଆପଣ ତାହେଲେ ଏବେ କଣ ଖା ମାନେ ଆପଣଙ୍କ ରାତ୍ରି ଭୋଜନ ସବୁ ସରିଗଲାଣି?
ହଁ ସମସ୍ତଙ୍କ ସମସ୍ତେ କେତେବେଳୁ ଶୋଇପଡିଲେଣି ମୋର ଟିକେ କାମ ଥିଲା ମାନେ ଲାଷ ଟ କୁ ତ ଅଛି ସମ ବାସନ ବାସନ ଧୁଆଧୁଇ କରିକି ସବୁ ତାପରେ ରୋଷେଇ ଘର ମ ମତେ ଟିକେ ଉଁ ସତ କଥା ମତେ ସବୁବେଳେ ସବୁ କାମ ସରିବ ମୁଁ ଟୋ ଟାଲ ରୋଷେଇ ଘର ପୁରା ସବ୍ ଉଁ ପୁରା ଆ ମାନେ ସଫା କରିବି ତାପରେ ଆସିବି ଶୋଇବି। ନହେଲେ ସେମିତି ମତେ ଭଲ ଲାଗେନି। ମୁଁ ସକାଳୁ ଉଠିବି ସଫା କରିବି କି ରୋଷେଇ କଲା ଟାଇମ୍ ରେ ସଫା କରିବି ମତେ ସେଇଟା ଭଲ୍ ଲାଗେନି ତ ରା ତି ରେ ସବୁ କାମ ସରିବ ସବୁ ସଫାକରି ତାପରେ ଆସି ଶୋଇବି।
ନାଇଁ ଏଇଟା ଗୋଟେ ଭଲ ବହୁତ ଗୋଟେ ଅଭ୍ୟାସ। ଆଉ ଆଜି ରାତିରେ ରାତ୍ରି ଭୋଜନରେ କଣ ବନେଇଥିଲେ ଆପଣ ଆଜି?
ଆଜି ଆମର ହେଇଥିଲା। ଛତୁ ତରକାରୀ ହେଇଥିଲା ଆଉ ରୁଟି ହେଇଥିଲା ଭାତ ବି ହେଇଥିଲା। ଆଉ ସକାଳର ଡାଲମା ଥିଲା। ତ ଗରମ୍ କରିକି ଖାଇ ଦେଇଛନ୍ତି ଯିଏ ଭାତ ଖାଇଛନ୍ତି ଡାଲମା, ଛତୁ ଖାଇଛନ୍ତି ଆଉ ଯିଏ ରୁଟି ଖାଇଛନ୍ତି ଖାଲି ଛ ତୁ କୁରୁ ରୁଟି ଖାଇଚନ୍ତି ଆଉ ସମସ୍ତଙ୍କର ଅଲଗା ଅଲଗା ପସନ୍ଦ ନା।
ହଁ ଏବେ ବହୁତ ମଧ୍ୟ ରାତି ହୋଇଗଲାଣି ନା ତ ଆପଣଙ୍କ ମାନେ। ସେମିତି କିଛି ଘରେ କହୁନାହାନ୍ତି ମାନେ ମୋବାଇଲ ଧରିକି ଆପଣ ବସିଚନ୍ତି କଥାବାର୍ତ୍ତା ହେଉଛନ୍ତି କି କଣ?
ନାଇଁ ଗୋଟେ କଥା କହୁଛି ମାନେ। ସବୁ ଜିନିଷ ଟା ଯଉ ଉଁ ନିଜ ମାନେ ଇଏରେ ଉଁ ନିଜେ ମ୍ୟାନେଜ କରି ଚଳେ ତ ସବୁ ଠିକ୍ ହେଇଯିବ ମୁଁ ଗୋଟେ କଥା କହିବି ଯଦି। ଏ ମୁଁ ମୋ ଅ ସ୍ଵାମୀଙ୍କ ସାମ୍ନାରେ କଥା ହଉଛି ତ। ସେ ଜାଣିଛନ୍ତି ମୁଁ କଣ କରୁଛି ମୁଁ ତାଙ୍କୁ ଆଗୁଆ କହୁଛି ଯେ ମୁଁ ଏଇ ଜିନିଷଟା କରିବି କି। ତ ଯଦି ହଁ କଲେ ତାହେଲେ ମୁଁ କରୁଛି। ଯଦି ମନା କରୁଛନ୍ତି ତାହେଲେ ମୁଁ ହୁଏତ ମୁଁ ବୁଝେଇବି ଯଦି ନ ବୁଝିଲେ ଠିକ ଅଛି ମାନେ ମୋର ନ କରିବାଟା କିଛି ନାହିଁ ଠିକ୍ ଅଛି ନା। କିନ୍ତୁ ମୁଁ କହୁଚି ଯଦି ସେ ବୁଝି ଯାଉଚନ୍ତି ତ ମୁଁ କହିଲେ କିଛି ଅସୁବିଧା ନାହିଁ କାହିଁକିନା ମୁଁ ତାଙ୍କୁ କହିକି କରୁଚି। ତ ଏଇ ଜିନିଷ ଟା ଅଛି ମୁ ଏଇ ଯେ ତେବେଳେ ଏସବୁ କଲି ମୁଁ ତ କହିକି ସେ ଜିନିଷ ଟା କରିଚି ତ ସେମିତି କିଛି ଅସୁବିଧା ନାହିଁ ଖାଲି ଏ ଏଗୁଡ଼ା ନୁହେଁ ଯେ କୌଣସି ଜିନିଷ ହୁଁ ଯେ କୌଣସି ଜିନିଷ ତ ମୁଁ ଫାଷ୍ଟ୍ ତାଙ୍କୁ ପଚାରିନିଏ ସିଏ ବି ମାନେ ଆମ ଦୁଇ ଜଣଙ୍କର ସେଇଟା ବି ଅଛି ସିଏ ବି ଯେକୌଣସି ଜିନିଷ କରନ୍ତୁ ସେ କହିକି ଯିବେ କି ବାହାରକୁୁ କୁଆଡେ ଯାଆନ୍ତୁ। ହୁଁ ଏମିତି ବାହାରକୁ ଯାଉଛି ମାନେ ଏମିତି ମାର୍କେଟ କୁ ଯାଉ ଛି କହିକି ଯିବେ ମାର୍କେଟ୍ କୁ ଆସୁଚି ହଁ ଠିକ୍ ଅଛି ଏମିତି ସବୁ ଜିନିଷରେ। ଯଦି କହିକି ଯୋଉଟା ଯାଇନଥିବେ କଲ୍ କରିଦେବେ ଆଜି ମୁଁ ଆସିଚି ଏଠିକି ହଁ ବାସ୍ ଏମିତି।
ବହୁତ୍ ବଢ଼ିଆ ବହୁତ୍ ବଢ଼ିଆ ଆପଣଙ୍କ ମଧ୍ୟରେ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା। ଆପଣଙ୍କ ମଧ୍ୟରେ ଏତେ ପରସ୍ପର ମଧ୍ୟରେ ବହୁତ୍ ଭଲ ବୁଝାବଣା ଅଛି। କଣ ପାଇଁ ନା ମୁଁ ଏମିତି ବହୁତ୍ ଲୋକଙ୍କୁ ଦେଖିଚି ଯୋଉମାନେ କି ମାନେ ଆପଣ ଦେଖିଥିବେ। ପୁରୁଣା କାଳର ଲୋକମାନେ କେମିତି ତାଙ୍କ ମାନେ ସ୍ତ୍ରୀ ମାନଙ୍କୁ ମାର୍ ପିଟ୍ କରୁଥିଲେ ମାନେ ବିନା କାରଣରେ ମଧ୍ୟ ମାର୍ ପିଟ୍ କରୁଥିଲେ।
ନାଇଁ ମଝିରେ ଗୋଟେ ଥର ହୁଁ ହୁଁ ମଝିରେ ଗୋଟେ ଥର ଆମର ଏମି ତି ହେଇଥିଲା କହୁଚି। ମାନେ କିଛିଟା କାରଣ ଲାଗି କାହିଁକି ନା ଆ ଏଠି କଣ ହେଇଚି ମୁଁ ଆମ ଶାଶୁ ତୁମର ଗାଁରେ ମାନେ ପ୍ରାୟତଃ ସ୍ତ୍ରୀ ଲୋକ କିଏ ଛୁଆ ନେଇକି ପଳଉଚି କିଏ ଛୁଆ ଛାଡ଼ିକି ପଳଉଚି କିଏ ବାହାଘର ମାନେ ପାଞ୍ଚ, ସା ତ ଦିନ୍ ଠୁ ପଳଉଚି ଏମିତିକା ହେଇଥିଲା। ତ ମୋବାଇଲ୍ ଯଦି ମୁଁ ଅଧିକ ଗପିଲି ମୁ କା ଗପିବି ବୋଲି ଘର ଲୋକଙ୍କ ସହିତ ମୋର କୌଣସି ସାଙ୍ଗର ବି ନମ୍ବର ନାହିଁ ମୋ ମୋବାଇଲ୍ ରେ କେବ କେବଳ ମୋର ଯୋଉ ଯୋଉମାନେ ଅଛନ୍ତି ମୋ ମାମୁଁ ଘର କିମ୍ବା ମୋ ଘର ଲୋକ। ମୁଁ କାହା ସହିତ କାହାର ନମ୍ବର ବି ରଖିନି କଥା ହେବା ପାଇଁ। ତ ଅଧିକ ଗପିଲେବି କାହା ସାଙ୍ଗରେ କଥା ହଉଚୁ। ମୁଁ କଇଲି ତମର କଣ ସନ୍ଦେହ ଆସିଲାନି ନା କଣ ନା ନାଇଁ କିନ୍ତୁ ଭଲ୍ ଲାଗୁନି ମୁଁ କଇଲି ହୋଉ ଠିକ୍ ଅଛି। କିଛି କଥା ହେବିନି ତାପରେ ଦି ଦିନ ପୁରା ମୋବାଇଲ୍ ଟୋଟାଲ୍ ଟଚିଂ କଲିନି। ଘରେ ତାଙ୍କୁ କଲ୍ କଲେ କହିଲେ ଝିଅ ମୋବାଇଲ୍ କଣ ଖରାପ୍ ହେଇଚି ନା କଣ କାଇଁ କଲ୍ କ କଥା ହଉନି ଆମ ସହିତ କଲ୍ ବି କରୁନି। ତାପରେ ସେ ତାଙ୍କ ଆଡ଼ୁ ଆସି କହିଲେ କଥା ହୁଅ ମୁଁ କହିଲି ନାହିଁ ଯୋଉ ଲୋକ ମନରେ ସନ୍ଦେହ ଅଛି ମୋ ମାନେ ମୁଁ ସେ ଜିନିଷ ଟା କାଇଁ କରିବି? ଆ ମାନେ ଗୋଟେ ଜିନିଷ ମୁଁ କରୁଚି ଆଜି ସନ୍ଦେହ କରୁଛ କାଲିକି ନେଇକି ପୁଣି ଆହୁରି କିଛି ଇଏ ହବ ତ ତାଠୁ ମାନେ ଭଲ ଯେ ମୁଁ କରିବିନି ସେ ଜିନିଷ ଟା। ନ କଥା ହେଲେ ନାଇଁ ତ ଏମିତି ହେଲା ତାପରେ ସେ ମତେ କହିଲେ ଯେ ଦେ ଖେ ତୁ ଯାହାକୁ କରୁଚୁ ମତେ କହିକି କରିବୁ। କିମ୍ବା ମୁଁ ଯାହା କହୁଛି ତୋତେ କହିକି କରିବି ମାନେ ଆମ ଦି ଜଣ ଭିତରେ ଜିନିଷ ଟା ମାନେ ଅଣ୍ଡରଷ୍ଟାଣ୍ଡିଂ ଟା ଭଲ ରହିବ ତ ଆଗକୁ କିଛି ବି ଆମର ମାନେ ଡିଷ୍ଟରବାନ୍ସ ହବନି ରିଲେସନରେ।
ହଁ ହଁ ଏଇଟା ଏଇଟା ତ ଗୋଟେ ଜିନିଷ ଦରକାର ଏବେ ଆଜିକାର ମାନେ ଦୁନିଆ ଯେମିତି ହେଲାଣି ନା ଏଇ ଗୋଟିକ ଜିନିଷ ହିଁ ଯଦି ଆପଣଙ୍କ ଭିତରେ ଭଲସେ ରହିଲା ତାହେଲେ ଆପଣ ମାନେ ମାନେ ଗୋଟେ ଭଲ ସୁଖ ଜୀବନ ମୟ ଜୀବନ କାଟି ପାରିବେ। ଆଉ ଆପଣଙ୍କର ପରବର୍ତ୍ତୀ ପିଢି ଯୋଉମାନେ ବି ଆସିବେ ସେମାନେ ମଧ୍ୟ ବହୁତ୍ ଭଲରେ ଜୀବନ କାଟି ପାରିବେ କଣ ପାଇଁ ନା ଆପଣ ତ ମୁଁ ଏ ଏବେ ଏବେ କଇ ଆସୁଥିଲି ମାନେ କଣ ପୁରୁଣା କାଳେ ଏମିତି ହଉ ଏମିତି ହଉଥିଲା ତ ସେଗୁଡାକ ମାନେ ଏବେ ଆମର ଆଉ ନାହିଁ ମାନେ ଏବେ ବହୁତ୍ କମ୍ ଦେଖିବାକୁ ମିଳୁଚି ଆଉ ଭଲ ବି ସେ ସେଗୁଡାକ ମାନେ- ମାନେ ଲୋପ୍ ପାଇଯିବା ପାଇଁ ବହୁତ୍ ଭଲ କଣ ପାଇଁନା ବହୁତ୍ ଆଗରୁ ଲେଟ୍ ମାନେ ଝିଅମାନେ- ଝିଅମାନେ ସ୍ତ୍ରୀ ମାନେ ବହୁତ୍ ମାନେ ସଫର୍ କରିଛନ୍ତି କଣ ପାଇଁ ନା ତାଙ୍କର ବାପା ମା ମାନେ ଥିବେ କିମ୍ବା ଭାଇ ମାନେ ଥିବେ ସେମାନେ ମଦ ଫଦ ପିଇକି ଆସିକି ମାନେ ଯଉ ହଙ୍ଗାମା କରନ୍ତି ଏବେ ଆଜି ମାନେ ମୋର ଗୋଟେ ସାଙ୍ଗଟେ ଗୋଟେ ଝିଅ ସାଙ୍ଗଟେ ଅଛି
ହଁ- ହଁ।
ସିଏ ଆଜି ତା ଭାଇ କାଲି ରାତିରେ ତାକୁ ମଦ ପିଇକି ଆସିକି ମାନେ ତାକୁ ଇଆଡେ ସିଆଡୁ କଥା କହିଚି କହିଲେ ତୁ ବରମପୁର୍ ଆସିକି ପାଠ ପଢା ପଢି କରୁନୁ। ଆଉ ତା ମମି କୁ ବା ତା ମମି କଣ ପାଇଁ ତାକୁ ମାନେ ଜଗିଲା ବୋଲି ଅପୋଜ୍ କଲା ବୋଲି ତା ମମି କୁ ବାଡେଇଲା ମୁଁ ସେଇଟା ଆଜି ତାକୁ କ-ବୁଝଉଥିଲି। ସିଏ ସକାଳୁ ସକାଳୁ ଆଜି ମତେ ଯେତେବେଳେ କଲ୍ କଲା ସେ କାନ୍ଦୁଥିଲା। ସେ କାନ୍ଦୁଥିଲା ମୁଁ ତାକୁ ବୁଝେଇଲି ବୁଝେଇଲା ପରେ ସେ ମତେ କହିଲା ଅ- ଦେଖ ମତେ ଯାହା ବାଡେଇଲେ ଠିକ୍ ଅଛି କିନ୍ତୁ ମୋ ମା କୁ ବାଡେଇଲେ ମୁଁ ସମ୍ଭାଳି ପାରିବିନି। ମୁଁ କହିଲି କଣ କରିବା ଯଉ ଭାଇ ମାନେ ଏତେ ଏ-ତଳକୁ ଖସି ଯାଉଚି ମଦ ପିଇକି ଆସିକି ଭଉଣୀକୁ ଏମିତି କହୁଚି ମାଆ କୁ ଏମିତି ଖରାପ୍ ଭାଷାରେ ଗାଳି କରୁଚି ତାକୁ ଆଉ କଣ ମଧ୍ୟ କହିପାରିବା ଆମେ କହୁନାହାନ୍ତି ଆପଣ ନିଜେ ସେମିତି କିଛି କହିପାରିବାନି ନା ଆମେ। ଆଉ ଆପଣ ଯଦି ମଧ୍ୟ ତାକୁ ସେ ମାନେ ପୁରା ନିଶାସକ୍ତ ଅବସ୍ଥାରେ ଅଛି ଆପଣ ଯଦି ତାକୁ କିଛି ବି କହିବେ ନା ତାହେଲେ ସେ କିଛି ବି ବୁଝିବ ନାହିଁ। ସିଏ ଆହୁରି ମଧ୍ୟ ଉତ୍ତ୍ୟକ୍ତ ହବ ଆଉ ମଧ୍ୟ ବାଡା ବୁଡି କରିବ ତ ଭଲ ତାହା ସେ ଯାହା କହୁଚି ଶୁଣିଦବାଟା ହିଁ ଭଲ। ଆଉ ତାକୁ ଏମିତି ମଧ୍ୟ ତାଗିଦ୍ କରିଚି ଯେ ତୁ ପଢାପଢି କରୁନୁ ତୋର ପଢାପଢି ମୁଁ ବନ୍ଦ୍ କରିଦେବି। ତୁ ଆସିକି ଏଠି ସବୁ ଏମିତି ସେମିତି କରୁଚୁ। ଆଉ ତତେ ମୁଁ ଘରକୁ ପଠେଇଦେବି ସିଏ ପୁରା ମାନେ କାନ୍ଦିକି ପୁରା ବେହାଲ୍ ତାହା ମାନେ ଅବସ୍ଥା ପୁର ଖରାପ୍ ହେଇଯାଇଚି ତାକୁ ଯେତେ ବୁଝେଇଲେ ମଧ୍ୟ ସେ ବୁଝୁନାହିଁ କଣ କରିବା ଆଜ୍ଞା ତାକୁ ସେମିତି କିଛି ହେଇପାରିବନି ନା ଏବେ।
ହଁ ନାଇଁ ତାପରେ ସେଭଳିଆ ପରିସ୍ ଯଉ ଯଉମାନେ ଥିବେ ନା ତ ସେମାନେ ଜାଣିଚନ୍ତି ସେ କଷ୍ଟ ଟା କେମିତି ତ ଆମେ କେବଳ କହିପାରିବା କିନ୍ତୁ ତାଙ୍କ କଷ୍ଟ ଟାକୁ ବି ତ ନେଇପାରିବାନି ନା ତ ଆଉ କଣ କରିବା।
ରେକର୍ଡିଂ ରଖିଥିଲା ତା ମାଆ ଯଉ କହୁଥିଲେ କହିଲେ ଏମିତି ପୁଅ ଜନ୍ମ କରିବା ଅପେକ୍ଷା ମର୍- ମାନେ ମରିଯିବା ଟା ନିଜେ ଭଲ ଥିଲା ମାନେ ଯଉ କହିଲେ ସେଇ ଗୋଟ୍ ଟାକୁ ମାନେ ପଦ ନା ମନକୁ ଛୁଇଁ ଗଲା ମାନେ ମନକୁ ଛୁଇଁଗଲା କଣ ମତେ ସେତେବେଳଠୁ ମାନେ ମୁଁ ବହୁତ୍ କଷ୍ଟ ଲାଗୁଚି। ମୁଁ ସକାଳବେଳକୁ ମୁଁ ସକାଳୁ ଉଠୁ ଉଠୁ ମାନେ ନଅଟା ବେଳୁ ଏଇ କଥାଟା ଶୁଣିଲି- ଶୁଣି ମାନେ ଦିନ ଯାକ ମୋ ମନରେ ଏଇ-ମ-ଏଇଟା ରିକଲ୍ ହେଇ ଚାଲିଚି ଖାଲି ଭାବୁଚି ମୁଁ ସେ କେମିତି କହି ମାନେ କେମିତି ଭା-ମାନେ କଉ ଅବସ୍ଥାରେ ମାନେ ବାଡେଇଛନ୍ତି କି କଣ କରିଚି ଯେ ମାନେ ଗୋଟେ ମା ଏଇ ପଦ ଗୋଟେ କଥା କହିବାକୁ ଗଲା ମାନେ ମା ମାନେ ଏମିତି ମା କେବେ କୁହେନି କେତେବେଳେ ବି ମା କୁହେନି ମା ର ମନ ବହୁତ୍ ଗୋଟେ ମା କଣ ଗୋଟ ପିଲା କହିଦବ ଏମିତି ତୁ ମରି ଯା ଏମିତି କଣ କହିବନି ନା ତ ମାନେ ବା ମାନେ ଏତିକି ପରିସ୍ଥିତି ଯାଏଁ ସେମାନେ ଯାଇଥିବେ ଏତିକି ପରିସ୍ଥିତିର ସେମାନେ ସମ୍ମୁଖୀନ ହୋଇଥିବେ ବୋଲି ସେମାନେ ମାନେ ମା ଏମିତି କହିଲା। ନହେଲେ ବିଲକୁଲ୍ ବି କହିପାରିବେନି ମା ମାନେ ମା ମାନଙ୍କ ମାନେ ବହୁତ୍ ମାନେ ହୃଦୟ ଟା ବହୁତ୍ କଷ୍ଟ୍
ପର ଛୁଆକୁ କେବେବି ସେ କହିବେନି। ମାନେ ମା ଯୋଉମାନେ ତାଙ୍କ ମାନେ ଛୁଆ ଟାକୁ ସେ ସବୁବେଳେ ଆଗ ଇଏ କରନ୍ତି ନିଜେ ଗୋଟେ ଜିଷ ନିଜେ ମରିଯିବେ ସିନା - - ଛୁଆକୁ କେବେ ସେମିତି ଔର୍ଡ କହିବେନି?
ନିଶ୍ଚୟ ସେ ଯୋଉ ଝିଟା ଥିଲା ସେ କହିଲା ମତେ ବାଡେଇଲା ଠିକ ଅଛି। କିନ୍ତୁ ମୋ ମାୁ ବାଡେଇଲେ ମୁଁ ସହ୍ୟ କରିପାରିବିନି। କଣ ପାଇଁଲ ମାଆ କୁ ବେଶୀ ବୟସ ମଧ୍ୟ ହେଇଗଲାଣି। ଯଦି ଯଦି ବାଡିଉ ବାଡଉ କୁଆଟେ ଟିକେ ଅବାଗର ବାଜିଗଲା ତାହେଲେ ମଧ୍ୟ ମାନେ କଣ ବି କିଛି ବି ହୋଇପାରେ ତ ସେଥିପାଇଁ ମାନେ ଧ୍ୟାନ ଦବା ବି ଅଛି ନା ତ ସେ ଭାଇ କ ବି ବୁଝିବା ର ଅଛି ସେ ଭାଇ କେମିତି ମାନ କୋଉ ସାଙ୍ଗ ମାନଙ୍କ କଥାରେ ପଢିକି କି କଣ ମାନେ ବାପା ଯେଉ ମାନେ ଘରେ ନାହାନ୍ତି ବାପା ବାହାରେ କାମ କରୁଚନ୍ତି। ତଥାପି ତୁ ମାନେ ବାପା ଥିଲା ଯାଇ ପୁରା ଠିକ୍ ଥିଲା। ବାପା ଯୋଉଠୁ ଗୋଡ କାଢିକି ଗଲେ ଜଷ୍ଟ ଗୋଡ କାଢିକି ଯାଇଛନ୍ତି ଚାରି- - ଟା ବାଜିଛି ଗୋଡ କାଢିକି ଗଲେ ବାହାରକୁ ତାଙ୍କ କର୍ମସ୍ଥଳୀକୁ ଇଏ ବାଇଇ ପାଞ୍ଚଟା ବେଳକୁ ଗଲେ ମଦ ପିଇଲେ ଶ - - ସତ୍ର ବେଳକୁ ଆସି ଘରେ ହଙ୍ଗାମା ନିଜେ ଖାଇଦେଲେ ଆଜ୍ଞା।